ହଁ ଗୁଡୁ କଣ କରୁଛୁ?
ଏ ଖାଇକି ଆସିକି ବସିଛି ଆଉ ତୁ କଣ କରୁଛୁ?
ଆଉ ପଢାପଢି କଁ କେମିତି ଚାଲିଛି?
ଏଇ ମ୍ୟାଥର ଦିଟା କ୍ଲାସ କରିଛି ଗୋଟେ କ୍ଲାସ କରିଛି ଆଉ ଗୋଟେ କ୍ଲାସ ରାତିରେ କରିଦେବି।
ଲାଇବ୍ରେରୀ ଯାଇଥିଲୁ?
ହଁ ଲାଇବ୍ରେରୀରେ ଯାଇଥିଲି ଆଉ ତୁ ତୁ ଯାଇଥିଲୁ ଆଜି ଆଁତୁ ଗଲୁନୁ।
ନା ଆରେ ଯାଇଥିଲି ଆଜି ଗୋଟେ ଜାଗାରେ ଆଡମିସନ କରିବାକୁ। ଜାଣିଲୁ ଆଇଟିଆଇ ରେ। ଆଡମିସନ କରିବାକୁ ଯାଇଥିଲି। କ୍ୟମ୍ପସ ଟା ଦେଖିଲି କ୍ୟମ୍ପସ ଟା ଏତେ ବଡ ନୁହଁ ଜାଇଁଲୁ କି?
ହୁଁ।
ମତେ ବି ଲାଗିଲା ପିଲା ସେଠି ଅଧିକ ନାହାନ୍ତି।
ହଁ।
ନା ଅଧିକ ପିଟା ନା ଲେକ୍ଚର ଅଛି କହିପାରିବୁ ଯେ ଉଁ ଗୋଟେ ଛୋଟ କୋଚିଂ ବି କହିଲେ ଆଜିକାଲି କୋଚିଂ ମଧ୍ୟ ସେ ଜାଗାଠୁ ବଡ ହବ। ହେଲୋ ଛୋଟ ପ୍ଲେସେ ଅଧିକ ପିଲା ନୁହଁ ଧରିପକା। ଗୋ ସାର୍ ତାଙ୍କ ଟିଚର କୁ କହନ୍ତି ଯେ ଦୁଇଶହ ଅଢେଇଶହ ବୋଲି କାପାସିଟି। ମତେ ଲାଗୁନି ଦୁଇଶହ ଅଢ଼େଇଶ। ସେ ଫିଟର ପ୍ଲସ ଇଲେକ୍ଟ୍ରିସିଆନ ଦିଇଟା ହେଇକି ସେ ଶହେ ଦେଢଶହ ଭିତରେ ହେବେ।
ଓ।
ମାତ୍ର ଦିଇଟା କ୍ଲାସ ରୁମ୍ ଆମ ଟିଉସନ ର ଗୋଟେ ରୁମ୍ ଭଳିଆ ଗୋଟେ ହଷ୍ଟେଲ। ଆଉ ତଳେ ଗୋଟେ ହଷ୍ଟେଲ ଉଁ ଗୋ ଟେ ମାନେ ଡିଟୋ ଭାବିଦେ ଟେନ୍-ଟି-ଟେନ୍ଥ ରୁମ୍ ଭଳିଆ ଗୋଟେ ହଷ୍ଟେଲ ଆଉ ଗୋଟେ ହେଲା ଆମ ସିସିଟିଭି ରୁମ୍ ଯେମିତି ସେମିତି ଗୋ
ଉଁ।
ଓ ହଷ୍ଟେଲ ଦିଇଟା ଛୋଟଛୋଟ ହଷ୍ଟେଲେ ହେଲା ତାରି ଭିତରେ ପିଲା ରହୁନ୍ତି। ହଷ୍ଟେଲ କଣ୍ଡିସନ ବି ଟିକେ ଖରାପ ନା ଭଲ ରଙ୍ଗ ରଙ୍ଗ ଫଙ୍ଗ କିଛିନାହିଁ। ଆଉ ଏମତି କଥା। ଅଧିଆ ଆଡମିସନ୍ କରିଦେଇଚି ଆଉ କଁ କରିବୁ ନା କଣ ଘରେ ବୁଝିଲୁ କୋହୁନୁ?
ନାରେ ହଷ୍ଟେଲ ଯୋ-ଯୋଉ କହିଲୁ ବେଡ ଫେଡ ସବୁ ଅଛି?
ବେଡ୍ ଅଛି ଯେ ବେଡ୍ ସବୁ ଖଟ ଫଟ ସବୁ ଏକାଠି ଲାଗିଲୁଗି କି ଅଛି।
ଷ୍ଟଡିଟେବୁଲ୍ ନା ତୋର ଯୋଉ ପର୍ସନାଲ ଟେବୁଲ୍ ଦିଅନ୍ତି ଷ୍ଟଡିଟେବୁଲ୍ ନା ସେନ୍ତି କିଛି ନାହିଁ?
ପର୍ସନାଲ ଷ୍ଟଡିଟେବୁଲ୍ ପର୍ସନାଲ ବୋଲି ଷ୍ଟଡିଟେବୁଲ୍ କିଛି ନାହିଁ ପର୍ସନାଲ। ହଁ ପଢିବୁ ତ ସେଇ ଖଟ ଉ କହିଲୁ ବେଡ ଭିତରେ ବେଡ ଭିତରେ ଜେଗା ନାହିଁ ଆଉ। ଷ୍ଟଡିଟେବୁଲ୍ କେମିତି ଆସିବ ସ୍ପେସ୍ ନାହିଁ ଅଧିକ।
ଓହୋ ସାର୍ ଏଇନା ମତେ ଦେଖାହେଇକି କୋହୁଥିଲେ ଯେ ମୁଁ ଭାବୁନି କାଇଁ କରିବି ବୋଲି। ଦେଖେ ଆଇ ଆଇଟ୍ ଆଇଟ
ମାନେ ଆଉ ବି ମତେ ଲାଗୁନି ମୁଁ ୟୁଟୁବରେ ଭିଡିଓ ଦେଖିଲି। ବ କେତେ ଦେଖିଲି ଯେ କେତେ ସବୁ ଇକ୍ୟୁମେଣ୍ଟର୍ ଅଛି ଆଇ ଟି ଆଇ କଲେଜରେ। ଇକ୍ୟୁମାନ ବେଶୀ ନାହିଁ।
ହଁ ପା ହେଁ ଭ୍ୟାଲୁ ନାହିଁ ମୁଁ ବ-ବାପା ଯୋଉ କହିଲୁ ମୋ ସେ ବାପ ଆମ ଗାଁ ଟିୟୁସନ୍ ଆସଚନ୍ତି ପିଲା ହେ ଯଦି ଆଇ ଟି ଆଇ କରିବ ବିଟେକ୍ କରିବ ହେଲା ଡିପ୍ଲୋମା କରିବ ବିଟେକ୍ କରିବ ତାହଲେ ଭ୍ୟାଲୁ ଅଛି ହେଲା। ହେଲେ ଖାଲି ଆଇ ଟି ଆଇ ରେ କିଛି ଭ୍ୟାଲୁ ନାହିଁ ମତେ କହିଲେ ଭ୍ୟା ଲ୍ୟୁ ନାହିଁ ଭ୍ୟାଲ୍ୟୁ ଅଛି ଦଶ ପନ୍ଦର ହଜାର କୋଡ଼ିଏ ହଜାର ଭଲ ଜବ୍ ମିଳବ କିନ୍ତୁ ସେୟାପା ଏଗ୍ରିମେଣ୍ଟ୍ ହବନି। ଆଉ ଯଦି ବିଟେକ୍ ଫିଟେକ୍ କରି ଦୋଉଛ ତମର ଭଲ ଇକ୍ରିମେଣ୍ଟ ନବ କାନ୍ହା ମାମୁଁ ଯିଏ ସିଏ ଆଇ ଟି ଆଇ କରି ଦିଲ୍ଲିରେ ଅଛି ଭ ଏଇଟା ଭଲ୍ ପାଉଚି ଅବଶ୍ୟ କିନ୍ତୁ ବିଟେଇ କରିଦେବ ଯଦି ସିଏ ଏଇନା ବିଟେଇ କରି ସରିଯିବଣି ତାର ଏବେ ଆମ କୂପ ପାଜଲ୍ ରେ କଲା ଡିସ୍ଟାନ୍ଟ ରେ କରୁଥିଲା ଏନା ହାୟରେ ସବପୋଷ୍ଟ ବଢିଯିବ। ଆଉ ଯୋଉ ସୋଲାର ପ୍ୟାନେଲ୍ ଫିଟ କରନ୍ତିନି ଆଜି କଲ୍ କରିଥିଲେ ତାକୁ ତାକୁ କହିବାକୁ ଭୁଲି ଗଲି। ମାନେ ସୋଲାର ପ୍ୟାନେଲ ଆସେ କେମତି କହିଲୁ ଛୋଟ ଛୋଟ ୱା ବ୍ୟାଟ୍ରୀ ସେଲ୍ ଭଳିଆ ଆସେ। ସେରା ଫିଟ୍ ହେଇକି ବଡ ହୁଏ ହେଲା ଆମର ଇକୁମେଣ୍ଟ ନାହିଁ ସୋଲାରର ଯୋଉ ଠୁଠୁ ଯାହା ହୁଏ ସେରା ନାହିଁ ନା ଭାରୁ ଇନପୋର୍ଟ ହେଇକି ଆସେ ସେ ସେମାନେ ସବୁ ଖାଇ ପିକି ବି ପି ଫି କଟିକି ସୁବୁ କଟିକି ପନ୍ଦର ହଜାର ମିଳୁଛି। କଁ ଖରାପ ଅଛି କି? ଦେଇଏଲା ଏଇ ଜର ଦମ ଅଧିକ ନୁହଁ ଖରା କମ ନୁହଁ କି ପୁରା ତଳକୁ ନୁହଁ ମିଡିୟମ ଦରମା ହଁ ରହିବ ଆଉ ଚଳିଗଲା ଭଳିଆ ଦରମା ବୁଝିଲ କି ଆଉ ବି
ସେୟା କହି ସାର୍ ବି ସେୟା କହିଲେ ମତେ କହିଲେ ଆଉ ସେମିତି ବି କିଛି ନାହିଁ ଆଇ ଟି ଆଇ କଲେ ସବ୍ ସବୁ ସ୍କୋପ ଅଛି। ତମେ ଜାଇଁଲେ ଏସେପଟରେ ଇଏ ଯୋଉ ଲୋକ ପାଇଲଟ ଟ୍ରେନ ହେଇପାରିବ। ଯଦି ତମେ କମ୍ପିଟ୍ ଟିପ ପଢାପଢି କରୁଚ ଧନ୍ୟାମ୍ ଲେସ୍ କିଛି ଅଛି ଆଉ ଟିକେ ତେଣୁ ହାଡ୍ ପ୍ରିପାସନ୍ ହବ ଆରାମ୍ସେ ଲୋକ ପାଇଲଟ ହବ। ନହେଲେ ଆଉ ଆମେ କୋଉଠୁ ଅଲଗା ପ୍ରାଇଭେଟରେ ବି ଏନଗେଜ୍ କରିଦବୁ। ନହେଲେ ଅଲଗା ଆମେ ରୋବୋଟିକି ଟ୍ରେନିଂ ବି ଦବୁ କ୍ଲାସ ସଇଲା ପରେ ଦଶ ଦିନର ହେଲା। ହାଲୋ। ଏମ୍ ସବୁ କହିଲେ ଆଉ ଗୋଟେ ବି କହିଲେ ଯୋଉ ଟ୍ରାନ୍ସଫର୍ମର ବ୍ରାଇଡିଂ ଫ୍ରାଇଡିଂ ଇଏ ସେଟର ଵି କାମ ଅଛି ତମର ତୁମେ ବନୈ ପାରିଵ କମ୍ପାନରେ ବସିକ କି। ଆଉ ଟ୍ରାନ୍ସପୋର୍ଟ ର ଏ ଏ ମାନେ ଲଗେଇବ ଏଇ ସଵୁ କାମ ଅଛି। ହଉ ମୋର ସେଥିରେ ସେମତି କିଛି ଇଣ୍ଟଟ୍ରେଷ୍ଟ ନାହିଁ। ମତେ ମୁଁ କୋଇିଲୁ ମୁଁ କାହିଁକରି ଯାଇଛି ଏକରେ ତ ସେ ହାଲୋ। ନଏସ୍ ହୋଉଛି ଉଅଁ ଏକରେ ତ
ଇଏଗଲି
ହଁ ଏକରେ ତ ମୋର ସେମତି କିଛି ଖାସ ଉଦ୍ଦେଶ୍ୟ ନାହିଁ ଆଇ ଟି ଆଇ କରିବାକୁ ବୁଝିପାରୁଛ ତ ଦ୍ଵିତୀୟରେ କଣ କହିଲୁ ଯଦି ବି ଟିକେ ଇଛାରେ ଟୋନଟି ପରସେନ୍ଟ ଆଉ ସେକେଣ୍ଡ କଥା ହେଲା ସାର୍ ଙ୍କର ଟିକେ ଇଏ ହଉଛି ଅବଦାନ ଯାହା ଦୁର ଯାହାହେଲେ ବି ସାର୍ ଙ୍କର କଥା ଗୁଟେ ସର
ହୁଁ ହଁ ସେଇଟା ଠିକ କଥା।
ତାପରେ ଏ କହୁଛି ତ ମୁଁ ଗୋଟେ କଣ କାହିଁ ଯାଇକି ଆଡମିସନ କରିଥିଲି ଏମିତିରେ ବି ତ ତୋ ଟେନ୍ ସାର୍ଟିଫିକେଟ ଏଇନି ଦକାର ହଉନି ଆଉ ସିଏ ଵି ଯେତେବେଳେ କହିଲେ ଆଉ ଗୋଟେ କଣ୍ ମୋର ଯଦି କୋଉଠି ଗୋଟେ କୋଉଠି ସେକ୍ଟରରେ ହେଇଗଲା ତ ଏଟା କୁ ଗମେନ୍ଟ ଜଵ୍ ହେଇଗଲା ସିଏ କଣ ମୋ ଟେନ୍ ସାଟିର୍ଫିକେଟ ନେଇକି ମୋ ଚାକିରିା ଟା କୁ ଵନ୍ଦ୍ କରିଦେଵେ ନା କଣ।
ହଁ ସେଇଆା ତ ନାଇଁ ସେ ଦେଇଦେବେ ମୁଁ ଯୋଉ କଥା ତତେ କହିବାକୁ ଭୁଲି ଗଲେ ସେ କଣ କହିଲୁ ଛଅ ମାସ ଦି ତିନି ମାସ ଗଲା ପରେ ସେ ସେମିତି ଦେଇଦେବେ ସେ ପ୍ରାଇଭେଟରେ ରଖିଅନ୍ତି କାଳେ ପିଲ ପଳେଇବେ କି କଣ ସେ ରଖିଅନ୍ତି। ଇମ୍ପଟାଣ୍ଟ ଅଛିି ଦିଅ ଦେଇଦେବେ ତାପରେୁମି କି ନାହିଁ।
ହଁ ସେ ସାର୍ ବି କହିଲେ କହିଲେ ସାର୍ ଆପଣ ଯୋଉ ମୁହୂର୍ତ୍ତରେ ଯେତେବେଳେ କହିବି ଆମ ତମକୁ କରିଦିବ ଆମ ମୋ ଛଆର ଭବିଷ୍ୟତରେ ତ ଖେଳିବୁ। ଏ ଯାହାବି କହିଲେ ମୁଁ ତ ଭାଇ ମୋର ଅସୁବିଧାବ ହେଲେ ପୁଣି ନ ଆଇପାରିଲ ପୁଣି ଅସୁବିଧା ହବ ନା ମୁଁ ଅନ୍ୟ ବାଟ ଦେଖିବି ମୁଁ ଅଛି ନା ସବୁ କସେ ସେ
ହ ସେ ହ ବା
ଆଜି କାଲି ଆଉ କଣ ସେଇ ଯୁଗ ଅଛି। ୁ ଗୋଟେ ନୁ ଦିଟା ସାଟିଫିକେଟ ବେଳେ ବାହାର କରିବ ତିନିଟା ବାହାର କରିବ ପାଞ୍ଚଟା ବାହାର କରିବା। କପି ବି ବାହାର କରିପାରିବ ତ ମେନ ସେ କଥା ନୁହଁ ମୋ କହିଲେ ଗୋଟେ ସାର୍ଟିଫିକେଟ୍ ହେଇଯିବ। ଆଉ ଆଉ ଦୁଇରେ ଯୋଉ ମୁଁ ଗୋଟେ କ୍ଲାସ କରିବାକୁ ଯାଉଛି ଭୁବନେଶ୍ଵର ଜାଣିଥିବୁ ଯଦି ସେଠେଇ ମତେ କଟକ ସାଇଡରେ ଯଦି କିଛି ମତେ ଜବ ଫବ ମିଳିଲା ମତେ ଭାବେ ମୁଁ ସେଠି ମାସକୁ ଦେଢଶହ ଟଙ୍କା ଦେଇକି ଖାଇ ପିଇକି ରୁମ ରେ ରହିକି ମୁଁ ମୋ ଜବ କରିବାକୁ ଯାଇପାରିବି।
ହଁ ସେଟା ଠିକ କଥା ହଁ ହଁ ଅସୁବିଧା ନାହିଁ।
ଯଦି ମୁଁ କ୍ଲାସ କରିବି କରିବି ଇଚ୍ଛା ହେଲା ନହେଲେ ମୁଁ ସେଠି ଯିଆ ଆସିବା କରିବି। କି ମୋର ସେଇଠି ଯଦି ମୁଁ ରହିଲି ସେଠି ପଢା କ୍ଲାସରେ ମୁଁ ହଷ୍ଟେ ସବୁ କ୍ଲାସଛିଁ ହଷ୍ଟେଲରେ ମତେ ବିକି ପଢିବି ମନା କରିବ।
ହଁ।
ଏଠି ତ ହଉନି ପୁଣି ସେଠି ତିନି ବେଳା ଖାଇବା ପିଇବା ଅଲଗା ସିଷ୍ଟମ ମାନେ ଅଣ୍ଡା ଅଛି ଚିକେନ ଅଛି ମା
ହଁ ହଷ୍ଟେଲ ନା ସବୁ ଦେବେଉ ବୋର ହେଇଯ ନା ଗୋଟେ ଖାଦ୍ୟ ଖାଇକି ମିଶେଇକି
ଆଉ ଆଜି ବି ଖାଇକି ଆଇ ଡାଲମା ବାଡିଆ ଡାଲମା ହଁ ବାଡ଼ିଆ ଡାମା ଭାତ ହଁ ବାଡ଼ିଆଡଲମା ଭାତ ଆଳୁ ଭଜା ପାମ୍ପଡ଼ କେମତି ହଉ ଏଇ ଆଉ। ଭଲ ଲାଗିଲା ଭଲ ଲାଗିଲା ମାନେ ମୋ ଛୋଟ କ୍ୟାମ୍ପସ ଟା ମତେ ଲାଗିଲାନି ଯେ ନାଇଁ ସେତେ ଅଳିଆ କିଛି ହବ ବୋଲି ବୁଝିପାରୁଛୁ ତ। ଆ ବଡ କଲେଜ ହେଲେ ଗାଲେଇ ଦେବେ। ମାନେ ଗୋଟେ ଅଛି ତୋର ଭାଲୁ ନାହିଁ ଛୋଟ କଲେଜ ନା। ମୁଁ ଦେଖିଲି ହେତିବେଳୁ କ୍ଲାସରେ କୋଡିଏତିରିଶ ପିଲା ବୁଝିପାରୁଚୁ ତ ହଁ କୋଡିଏତିରିଶ ପି ହେଲେ ବି ଫିଟ୍ ର କ୍ଲାସରୁମ୍ ରେ କେହି ନାହାନ୍ତି ସାତ ଆଠ ଜଣ ଦଶ ଜଣ ଖଣ୍ଡେ ଅଛନ୍ତି। ହଁ ସାର୍ କଣ ସବୁ ପିଲା ପଳେଇନ୍ତି। ହ ହୋଉ ପଳାନ୍ତୁ ଆ ମୋର ସେଥିରେ କିଛି ମତଲବ ନାହିଁ। ହେଲା ଆଉ ତାପରେ ଶୁଣୁ ତତେ ମୁଁ ଗୋଟେ କଥା କୋହୁଚି ଆଇ ଟି ଆଇ ଯୋଉ ସ୍କିଲରେ ଯୋଉ କଥା କହିବାଟା ଆମର ଅଛି। ଯୋଉ ସେକ୍ଟର ସାର୍ଟିଫିକେଟ ଯୋଉ ସେକ୍ଟରକୁ ଯିବୁହାରି ହଁ ହେଇଥାଇପାରେ ଜବ ମିଳିବା କଷ୍ଟ ହୋଇଯାଇପାରେ ଆଉ ଯଦି ଜବ୍ ମିଳିଗଲା ତ କଣ ସେ କାମ ଶିଖିପାରିବନୁ ତାର ଯେନ ତେନ ପ୍ରକାରର ଜବ୍ ଟା ମିଳିଗଲା ସେ କାମଟା ଶିଖିବୁନି ତୁ?
ଆଁ ଶିଖିଛୁ।
ବୁଝିପାରୁଛ ତ ସିଏ ବି କଥା ଅଲଗା। ଆଉ ଟିଚର ବି ବି ମତେ ଲାଗୁଛି ବେଶୀ ନାହାନ୍ତି ତିନି ଚାରିଟା ଟିଚର। ସେମିତି କିଛି ନାହିଁ ବଡ କ୍ୟାମ୍ପ କହିଲ ପୁରା ଛୋଟ କ୍ୟାମ୍ପସ ଟା ଆମ ଘର ଯେଡିକି ବଡ ଘର ନୁହଁ ଆମର ଟୋଟାଲ ଘର ଗୋଟେ ବିଲ ବିଲ ଦେଖି ସବୁ ଏରିଆ ଦେଖିଲି ତ? ହ୍ୟାଲୋ ଆମ ଘର ଆମ ଘର ଚାରିପଟେ ଟୋଟାଲ ବିଲ ସବୁ ଦେଖିଛ ତୁ?
ଅଃ
ତେରିଆ
ହୁଁ ହ
ମାନେ ସେତିକି, ମାକ୍ସ ଟୁ ମାସ୍କ ସେତି ହଁ ଆମ ଘର ଯେତିକି ଏରିଆରେ ଅଛି। ସେ ହଁ। ଆମ ଯୋଉ ପୋତା ବିଲଚାଷ ଯୋଉ ହୁଏ ଟୋଟାଲା ସେଡିକିବଡ କମ୍ପାସ ଭାବେ
ହୁଁ।
ଗୋଟେ ଫିଟର ଙ୍କରୁମ୍, ଗୋଟେ ଆଇ ଟି ଆଇ ରୁମ ପ୍ରାଟିକାଲ ରୁମ। ଆଉ ଗୋଟେ ଉପର ତଳ ହେଇକି ଦୋମହଲା ହେଇ କ୍ଲାସ ରୁମ ଆ ଦୋମହଲା ପାଖରେ ଛୋଟ ହଷ୍ଟେଲ ଟା ଆଉ ଗୋଟେ ଫିଟରୁମ୍ ପାଖରେ ଗୋଟେ ଛୋଟ ହୋଷ୍ଟେଲ ଟା ଆଉ ଗୋଟେ କିଚେନ ଛୋଟ କିଚେନ ଅଛି ଏତିକି ବାସ କାମ କମ୍ପୁଟର ଲ୍ୟାବ୍ ଅଛି ସେ ତିନି ଚାରଟା କମ୍ପୁଟର ପଢିଛି ଆଉ।
ହୁଁ।
ଚାରିଟା ପାଞ୍ଚଟା କମ୍ପ୍ୟୁଟର ପଡ଼ିଛି ଆଉ।
ହଉ ଦେଖେ କଉଟା ଠିକ ଲାଗୁଛି ମାନେ ତୁ ଫାଷ୍ଟ କ୍ଲାସ କୁ ଯାଉଛେ? ଯଦି ତୋତେ ଭଲ ଲାଗିଲା କି ନାହିଁ ଭଲ ଲାଗିଲା ତ ମତେ କହ ମୁଁ ବି ଯଦି ହବ ଯିବି କାହିଁ କହିଲୁ? ବାବା ମତେ କହନ୍ତି ଯଦି ଆମ ବୋର୍ଡ ଫୋଡ କାମ ଶିଖେଇଲେ, ମାନେ ଇଲେକ୍ଟ୍ରୀ ବୋର୍ଡ ନୁହଁ ଯୋଉ ସର୍କିଟ ହେରା ରହୁଛି ଆମ ଇଏ ହେଲା ସମର ଲେବୁଲୁ ଫେବୁଲ ସେଇରା ଯଦି ଶିଖେଇଲେ। ଯଦି ହବ ମୁଁ ପ୍ରାକ୍ଟିକାଲା ଶିଖିବାକୁ ପଳେଇବି ହେଲା ସବୁଦିନ ନ ଗଲେ ପଛେ ଯଦି ହେଲା ପ୍ରାକ୍ଟିକାଲ ଶିଖନ୍ତି। ଏ ମାନେ ପ୍ରଏ ଇଏ କରନ୍ତି ଥିଓରି ପଢ଼ନ୍ତିନି ଖାଲି ପ୍ରାକ୍ଟିକାଲ ଶିଖନ୍ତି କେମିତି କଣ ହଉଛି ଯେତିକ ଦରକାର ସେତିକି ବୁଝନ୍ତି କାମକୁ କାମ ହୁଅନ୍ତା ମୁଁ ବି କହିଥିଲି ଗୋଟେ ବଡ ଦୋକାନ ଦେବିବୋଲି କହିଥିଲି ନା ତୋତେ। ଶୁଣୀ ପାରୁଛୁଟି?
ହଁ ବା।
ସେଇଆ ଭାବିଛୁ ଆମେ ତତେ କହିଲୁ କହିଲି ଦେଖେ ସେମାନେ ହେଲେ ଆଉ ଚତିକି ଏମିତି ଖାଲିଟାରେ କଲେ ମୁଁ କରିବିନି କାଇ କହିଲା ତିରିଶି ହଜାର ଟଙ୍କା ଏଇନା ଦିଅ। ତାପରେ ଇଏ କଣ ଟୋକା ଷ୍ଟୋରୀ ଭାବୁନୁ ହଁ ବିଏ କଲେ ତମ ଲାଇଫ ପୁରା ସିକ୍ୟୋର ହେଇଯିବ, ପ୍ରାଇଭେଟ ରେ ତ ପଢେଇଥିବି ନା। ମାନେ ଏବେ ଟିଚର ହେଇଚିନା, ପ୍ରାଇଭେଟରେ ଧର ମତେ ଏଇନା କହିବେ ତୁ ଇଂଲିଶରେ କଥା ହ। ତଥାପି କହିଲେ ମୁଁ ହେଇଯିବି, ବୁଝୁ ନ। ବଡ କଥା ନାଇଁ ଇଂଲିଶ ଗଲି ମୁଁ ହେଇଯିବି, ଅସୁବିଧା ବି ନାହିଁ। ତ ମୁଁ ଭାବଛିି ପ୍ରାଇଭେଟ ରେ ଯଦି ଇଏ ହେଲି ମାନେ ରହିଲି, ମାନେ ମ୍ୟାମ ଫ୍ୟମ ରଖିଦବେ ସବୁ। ଭଲ ବଡ ଇଂଲିଶ ମିଡିୟମ, ତା ମାନେ ଶିଶୁ ମନ୍ଦିର ନୁହେଁ ଇଂଲିଶ ମିଡିୟମ କଥା କହୁଛି। ଶିଶୁ ମନ୍ଦିର ମିନିମମ ଟା କୋଡିଏ ହଜାର ଦେଇ ପ। ଚିଶ ଦେବେ କି, କ୍ୟାମ୍ପସରେ ରୁମ୍ ଦେବେ ଯଦି ହବ।
ତି ଦେଖିବା ଭିତରେ ପ୍ରତି ସତକତା କହିବି।
ହୁଁ।
ମ୍ୟାମ୍ ପ୍ରତି ଶହେଟା ଆଭରେଜ୍ ପିଲାରୁ। ଯେମିତି ହେଲେ ପଚାଶ ଷାଠିଏ ଜଣ ବିପିଡ କ।